ଅ ମ୍ୟାମ୍।
ଆଜ୍ଞା ମ୍ୟାମ୍।
କେମିତି ଅଛନ୍ତି?
ହଁ ବୋହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ବଢିଆ ଅଛି ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ଆ
ମୁଁ ବି ବୋହୁତ ବଢିଆ ଅଛି।
ଆଉ ଏବେ କଣ କରୁଚନ୍ତି?
ଏବେ ମୁଁ କିଛି ଭିଡିଓ ଗୁଡାକୁ ଦେଖୁଥିଲି କିଛି ନୂଆ ଖାଇର ମୁଁ ଦେ ଥିଲି ଭିଡିଓ ଗୁଡାକ ତ ଆ ସେପାଇଁ କି ଇଚ୍ଛା ହେଲା ଆପଣ ଙ୍କ ସହିତ କଥା ହବା ପାଇଁ କି କିଛି ନୂଆ ଖାଇ ବିଷୟରେ।
ଓଉ ହୋ ବହୁତ ବଢିଆ। ତ ନିହାତି ଭାବରେ ନୂଆଖାଇ ତ ଆଗକୁ ଆସୁଛି। ତ ଆପଣ ଏବେଠାରୁ ଏତେ ତତ୍ପର ଉତ୍ସାହିତ
କିଛି ଭିଡିଓ ଦେଖିଲି ତ ଭିଡିଓ ଦେଖୁ ଦେଖୁ ଇଚ୍ଛା ହେଇଗଲା କିଛି ମନେ ପଡିଲା କିଛି ପୁରୁଣା ସ୍ମୃତି ଏତେ ଗୁଡାକ। ତ ଆପଣଙ୍କୁ କଲ କରିଦେଲି ଆପଣଙ୍କ ସହିତ କିଛି କଥା ହେବା ପାଇଁ କି। ସେଇ ସମ ସେଇ ବିଷୟରେ
ନିହାତି ନିହାତି। ମୁଁ ବି ଶୁଣିବାକୁ ବହୁତ ଉତସୋଗୀ ହ। କେମିତି ନୂଆ ଖାଇପାଳନ ହୁଏ ଆପଣଙ୍କର କଣ କରନ୍ତି?
ଏଇଟା ତ ଆପଣ ଜାଣିଥିବେ ଏଇଟା ନୂଆଖାଇ ମୁଖ୍ୟତଃ ଆମେ ସମ୍ବଲପୁରରେ ଏଇଟା ଦେଖିଥାଉ ତାର ମୁଖ୍ ମୁଖ୍ୟ ପର୍ବ ହଉଛି ନୂଆଖାଇ ପଶ୍ଚିମ ଓଡିଶାରେ ସବୁ ଠୁ ବଡ ପର୍ବ ନୂଆଖାଇ। ଓ ଅ ଆ କୃଷକ ମାନଙ୍କର ଆପଣ ଜାଣିଥିବେ ଯେ ଏଇଟା କୃଷକ ମାନଙ୍କର ବହୁତ ବଡ ପର୍ବ ଯେମିତି କିି ଆ ସି କିଛି ନୂଆ ସେମାନେ ଚାଷ କରନ୍ତି ସେଇ ସମୟରେ ତ ଅ ଯାହାବି ଧାନ ଯାହାବି ଆସିଥାଏ ନୂଆ ଜିନିଷକୁ ନେଇକି ହିଁ ପୂଜା କରନ୍ତି ସେଇଟାକୁ ଆପଣ ଜାଣିଥିବେ ଯେ ଆମେ ନୂଆ ଖାଇ ବୋଲିକି କହିଥାଉ କିଛି ନୂଆ ଯାହାବି ଆପ ସେମାନେ ଆ କୃଷକ ମାନେ କରିଥାନ୍ତି କିଛି ଲ ଥାନ୍ତି ସେଇଟାକୁ ନେଇକି ହିଁ ଆମେ ନୂଆ ଖାଇ ବୋଲିକି କହିଥାଉ। ଆଉ ଆପଣ ଜାଣିଥିବେ ଯେ ଏଇଠେ ମା ସମଲେଶ୍ଵରୀଙ୍କୁ ପୂଜା କରାଯାଉଛି। ସମ୍ବଲପୁରରେ ତ ମା ସମଲେଇ ହିଁ ଥାନ୍ତି ତ ମା ସମଲେଇଙ୍କୁ ପୂଜା ବି କରାହଉଛି ଆଉ ଏଇଟା ବହୁତ ସୁନ୍ଦର ଆପଣ ଅ ଦେଖିଥିବେ ଯେ ନୃତ୍ୟ ସଙ୍ଗୀତରେ ପରିପୂର୍ଣ୍ଣ ସେମାନେ କିଛି ନାଚ କରନ୍ତି ଗୀତ ଗାଆନ୍ତି। ମଜା କରନ୍ତି। ଆଉ ସେମାନେ ବଡ ବଡ ଲୋକମାନଙ୍କୁ ଛୋଟ ଛୋଟ ଲୋକ ଗୁଡାକ ଯାଇକି ସେମାନେ ମୁଣ୍ଡିଆ ମାରନ୍ତି ପାଦ ଛୁଅନ୍ତି। କିଛି ନୂଆ ନୂଆ ଡ୍ରେସ ପିନ୍ଧଥାନ୍ତି ସେମାନେ ସମସ୍ତଙ୍କ ପାଇଁ ନୂଆ ଡ୍ରେସ ଅଣା ହେଇଥାଏ। ସେମାନେ ଯାହାବି ଲଗେଇଥିବେ ଯାହାବି କୃଷି କାର୍ଯ୍ୟ କରିଥିବେ ସେମାନେ ସେ ନୂଆ ଜିନିଷ ଆଣିକି ନୂଆ ଶସ୍ୟ ଆଣିକି ସେମାନେ ଫାଷ୍ଟେ ମା ସମଲେଶ୍ଵରୀଙ୍କ ପାଖରେ ପୂଜା କରନ୍ତି ଆହୁରି ଯାହାବି ସେମାନେ କୃଷି ଯାହାବି ଚାଷ କରିଥିବେ ସେଇଟା ତ ସେମାନେ ରୋଷେଇ କରିକି ଖାଇଥାନ୍ତି। ଏମିତି ହେଇନଥାଏ ଯେ ନୂଆ ଖାଇ କହିକି ଆପଣ ଦେଖିଥିବେ କିଛି କିଛି ଜାଗାରେ ଅ ସେମାନେ କିଛି ଯେମତି କି ନନଭେଜ ଆମିଷ ଜିନିଷ ଗୁଡାକ ଆଣିକି ସେମାନେ ଖାଇଥାନ୍ତି ହେଲେ ଅ ଏଇଟା ଆପଣ ସମ୍ବଲପୁରରେ ଆପଣ ଦେଖିବା ପାଇଁ କି ବିଲକୁଲ ପାଇବେନି ଯେ ସେମାନେ ନୂଆଖାଇ ନାଁରେ ସେମାନେ ଯୋଉ ନନଭେଜ କିଛି ଆଣିକି ସେମାନେ ଆମିଷ ଜିନିଷ ଆଣିକି ସେମାନେ ଖାଇବେ ନୂଆ ନୂଆଖାଇ ମାନେ ସେମାନଙ୍କ ହିସାବ ରେ ହଉଚି, କିଛି ଯାହାବି ସେମାନେ ଚାଷ କ ଥିବେ, ନୂଆ ଶସ୍ୟ ଲାଗିଥିବ, ସେଗୁଡାକ ଆଣିକି ପୂଜା କରିକି, ଫାଷ୍ଟ ମାଙ୍କ ପାଖରେ ଅର୍ପଣ କରାଯାଉଚି। ଆହୁରି ଏଇଟା ଗଣେଶ ଚତୁର୍ଥୀ ପରେ ପରେ ହିଁ ପଡେ। ତ
ହଁ।
ଗଣେଶ ଚ, ଗଣେଶ ଚତୁର୍ଥୀର ମଜା, ପୁଣି ଗଣେଶ ଚତୁର୍ଥୀ ସରୁ ସରୁ ପୁଣି ଆଉ ଗୋଟେ ନୂଆ ଖାଇର ମଜା, ଆପଣଙ୍କୁ କେମିତି ଲାଗେ?
ହଁ, ନିହାତି ଭାବରେ ବହୁତ ଖୁସି, ଗଣେଶ ପୂଜା ତ ପ୍ରତି ଘରେ ଘରେ ହୁଏ। ତ ତେଣୁ ସେଇଟା ପାଇଁ ତ ବହୁତ ଖୁସି ଥାଏ, ଆଉ ଆପଣ ଯେମିତି କହିଲେ କି ନୂଆ ଖାଇ ନୂଆଖାଇ ବିଶେଷତଃ ପଶ୍ଚିମ ଓଡିଶାର ହିଁ ମୁଖ୍ୟ ପର୍ବ, ଆମର ସେମିତି ବିଶେଷ ତାର ସହଜ ପାଳନ ନ ହେ ଲେ ମଧ୍ୟ, ଆମ ଘରେ ଯେମିତି କିି, ଅ ନୂଆ ପୋଷାକ ସହିତ ଆମର ଏମିତି ହେଇଥାଏ କି ଅ, ଏହି ବର୍ଷର, ଯୋଉଟା ନୂଆ ଶସ୍ୟ, ବା ଯୋଉ ନୂଆ ଧାନ ଆସିଥାଏ ସେଇ ଧାନରେ ଚୁଡ଼ା, ଚୁଡା ବନିଥାଏ, ତ ସେଇ ପ୍ରଥମ ଶସ୍ୟ ପ ପ୍ରଥମ ଧାନରେ ଯୋଉ ନୂଆ ଚୁଡା ବନିଥାଏ, ସେଇ ନୂଆ ଚୁଡାଙ୍କୁ ଘରର ଦେବା ଦେବୀ ଯାହାବି ଥିବେ, ସେଥିରେ ଘରେ ପୂଜା ହୁଏ। ପୂଜା ହେଲା ପରେ, ସେଇ ନୂଆ ଅ ଧାନର, ନୂଆ ଚୁଡା ପ୍ରସାଦ କୁ ସମସ୍ତେ ପାଆନ୍ତି, ତ ଆମେ ଏମିତି ପାଳନ କରୁ କି, ସେଇଟା ଆମ ପାଇଁ ହେଲେ ନୂଆ ଖାଇ, କାରଣ ସେଇ ବର୍ଷର ପ୍ରଥମ ଧାନର ବନିଥିବା ଚୁଡାକୁ, ଆଉ ସେଥିରେ ବନିଥିବା ଆଉ ଭାତକୁ ସେଦିନ ପ୍ରଥମ ଥର ଖାଆନ୍ତି, ତ ସେଥିପାଇଁ ଏମିତି ଆମେ ପାଳୁ ନୂଆ ଖାଇ।
ଆଜ୍ଞା ଆଜ୍ଞା। ଆମେ ନୂଆଖାଇ ଦିନ ବହୁତ ଡ୍ରେସ୍ ଆଣିଥାଉ ନା, ଏମିତି ନାଇଁ ଯେ ନୂଆ ଖାଇ ଆସୁଚି ତ, ଆମେ ଗୋଟେ ହିଁ ଡ୍ରେସ ଧରିକି ଆସିବା। ସେଇଆ ନୁହଁ, ଏବେ ବି ଆମେ ବଡ ହେଲେ ବି କିଛି ଯଦି ପର୍ବ ଆସୁଚି କହିଲେ ଆମେ, ଗୋଟେ ଡ୍ରେସ ବଦଳରେ ଆମେ ବହୁତ ସାରା ଡ୍ରେସ ଆଣିଥାଉ। ଆଉ ଆମେ ନିଜକୁ ସଜେଇ ହେବା ପାଇଁ କି, ଆମେ ବହୁତ ପ୍ରକାରର ଅ, କିଛି ଜିନିଷ ଆମ ପାଇଁ କି, ଯେମିତି କି, ଆମେ ଅଳତା ଲଗେଇ ହଉ ପାଉଁଜି ପିନ୍ଧୁ, ଆ ହାତରେ ଚୁଡି ପିନ୍ଧି ଥାଉ, କିଏ କିଏ କିଏ ଖୁସିରେ ମୁଦି ବି ପିନ୍ଧିଥାନ୍ତି, ଆଉ ବଡ ଲୋକଙ୍କ ପାଇଁ କି ସେମାନେ କୁଆଡୁ ବି, ଯଦି ସେମାନଙ୍କ ପାଖରେ ଯଦି କିଛି ପଇସା ନଥାଉଚି ହେଲେ କିଛି ଯଦି ପର୍ବପର୍ବାଣୀ ଆସୁଚି, ସେମାନଙ୍କ ହାତକୁ ଆସିଯାଏ ହିଁ ପଇସା। ସେମାନେ ସମସ୍ତଙ୍କ ପାଇଁ କି କିଣିକି ଦିଅନ୍ତି, ସେମାନେ ଡ୍ରେସ ଗୁଡାକ।
ହଉ ଶୁଣିକି, ମୋର ବି ଇଛା ହଉଛି କି ମୁଁ ବି ଯାଇକି ସେଇପାଇ, ଏତେ ସାରା ନୂଆ କପଡ଼ା କିଣି, ଏମିତି ଭାବରେ ଯାଇକି ସେଠି ଉପଭୋଗ୍ କରନ୍ତି।
ଆଜ୍ଞା ଆଜ୍ଞା, ମୁଁ ବି ଜଗିଥାଏ ଯେ, ଯଦି ମୁଁ ଜାଣେ ଯେ ଇଁ, ଆଗକୁ କିଛି ପର୍ବ ଆସୁଚି କହିଲେ, ମୁଁ ମାସେ ଆଗରୁ ହିଁ ଡ୍ରେସ୍ ଗୁଡ଼ାକ କିଛି ଆଣିକି ରଖିଥାଏ, ଡ୍ରେସ୍ ତ ଆଗରୁ ହିଁ ବାଛେ ଆ କିଛି, ତାର ଗୋଡ଼େ ଖୁସି ଅଲଗା ଯେ ପର୍ବପର୍ବଣି ଆସୁଚି କହିଲା, ଆମେ କିଛି ନୂଆ ନୂଆ ଡ୍ରେସ୍ ଗୁଡ଼ାକ ପିନ୍ଧିବା। କି ଘରର ସଦସ୍ୟ ସମସ୍ତଙ୍କ ମାନଙ୍କ ପାଇଁ କି, ଆମେ କିଛି ନୂଆ ଡ୍ରେସ୍ କିଣିଦେବା ଆ, ଇମିତି ହିଁ ଥାଏ ତ ନୁଆଁଖାଇ ବି ସେମ୍ତି ହିଁ ଆମେ ପାଳନ କରିଥାଉ ବହୁତ୍ ବଢି଼ଆ ବହୁତ୍ ମଜା ଆଉ ଆପଣ ଦେଖିତିବେ ନୂଆଁଖାଇରେ ହଁ ସମସ୍ତେ ମିଶିକି ଏ ହାତ ଧରାଧରି ହେଇକି ବୋଢ଼ିଠୁ ଆରମ୍ଭ କରିକି ଛୋଟ ଛୁଆ ପର୍ଯ୍ୟନ୍ତ ବୋଢ଼ା ବୋଢ଼ି ମାନେ ସମସ୍ତେ ମିଶିକି ସେମାନେ ହାତ ଧରିକି ସେମାନେ ନା ଚ କରନ୍ତି ଗୀତ ବାଜିକି ସେମାନେ ଏମତି ନାଚ୍ ଚନ୍ତିନି ଯେ ଯିଏ ଯାର ଅଲ୍ଗା ନାଚି ନଥାନ୍ତେ ଆମର ଏପଟ ସାଇଡ ଯେମ୍ତି ହୁଏ। ସେମାନେ ମିଶିକି ସମସ୍ତେ ରାଉଣ୍ଡ୍ ହେଇକି ଉଁ ଡ୍ୟାନ୍ସ୍ କର୍ଥାନ୍ତି। ତ ସେଇଟା ଗୋଟେ ଆପଣ ଦେଖିବା ପାଇଁ କି ପାଇବେ ତ ଆପଣଙ୍କୁ ବହୁତ୍ ଭଲ୍ ଲାଗିବ। ଆପଣଙ୍କୁ ଏମ୍ତି ଲାଗିବନି ଯେ ନାଇଁ ମତେ ଇଁ ନାଚ ଆସୁନି ତ ମୁଁ ନା ଚିବିିନି ସେମ୍ତି ନାଇଁ ସେମାନଙ୍କ ସହିତ ହାତ୍ ତ ଧରିକି ସେମାନଙ୍କ ସଇତ ନାଚିଲେ ତାର ଗୁଟେ ଅଲ୍ଗା ହିଁ ଖୁସି ଲାଗେ। ଆପଣଙ୍କ ସଇତ ଯଦି କେ ତେବେଳେ ଯଦି ହବ ଆପଣ ସମ୍ବଲପୁର୍ ଯାଇକି ବୁଲିବେ ନୂଆଁଖାଇରେ ଯାଇକି ଆପଣଙ୍କୁ ବହୁତ୍ ବଢି଼ଆ ଲାଗିବ ଆପଣ ବହୁତ୍ ଅନେକ୍ ପ୍ରକରର ସ୍ମୃତି ସାଉଁଟିକି ଆସିବେ ସେଇଠୁ।
ହଁ ନିହାତି ଭାବରେ ଏ ଯୋମିତି କହିଲେ କି ସେମାନେ ଯୋଉ ସମସ୍ତେ ଗୋଲେଇ ହେଇକି ହାତ ତକୁୁ ହାତ ଧରି ନାଚନ୍ତି ତ ସେଇଟା ବି ବୋହୁତ ମନୋରମ ସତରେ ମୋର୍ ବି ସେମିତି ନାଚିବାର ଇଚ୍ଛା ଏଛି ତ ନିହାତି ମୁଁ ଯଦି କେବେ ଯାଏ ପଶ୍ଚିମ୍ ଓଡି଼ଶା। ଥମ୍ବଲପୁର୍ ତ ତେବେ ନିହାତି ନୁଆଁଖେଇ ସମୟରେ ହିଁ ଯିବି ଆଉ ନୂଆଖାଇ ର ସମ୍ପୂର୍ଣ୍ଣ ମାହୋଲ କୁ ମୁଁ ନିହାତି ଉପଭୋଗ୍ କରିବି ଆଉ ସେଇ ବାହାନାରେ ମୁଁ ବହୁତ୍ ସାରା ନୂଆ ପୋଷାକ ବି ନେଇ ଅସି ବି।
ପଶ୍ଚିମ୍ ଓ
ଆଙ୍କ୍ୟା ଆଙ୍କ୍ୟା ଆଜ୍ଞା। ଆପଣ ଯେବେବି ଯିବେ ମତେ ବି ଜଣେବେ ଆମେ ମିଶିକି ଯିବା ବହୁତ୍ ବଢି଼ଆ ଜାଗା ଯେହେ ତୁ ଆମେ ଆ କିଛି ଆଗୋରୁ ହିଁ କିଛି ଆମେ ଭାବିପା ଆଉରି ଯଦି ହବ କଇଲେ ଆମେ ସେଥିରୁ ଚିଲ୍ ଯେତିକି ବି ଚିହ୍ନା ଯୋଉ ମାନେ ବି ଥିବେ ସେ ବେ ଲୋକ ସମ୍ବଲପୁର ଲୋକମାନଙ୍କ ପାଇଁ କି ଯେତିକି ଆମ ଦ୍ଵାରା ହବ ଛୋଟ୍ ଛୋଟ୍ ପିଲାମାନ୍ କ ପାଇଁ କି ଅଳ୍ପ କିଛି ଆମେ ସେମାନଙ୍କୁ ପାଇଁ କି ବି ଡ୍ରେସ୍ ଥରିକି ଯିବା। ସେମାନଙ୍କୁ ବି ଦେଖିଲେ ସେମାନେ ବି ଦେଖିଲେ ଖୁସି ହେବେ ଡ୍ରେସ୍ ଗୁଡ଼ାକ ନେଇକି।
ହ ନିହାତି ଭାବରେ। କିମିତି କିି ଆଉ ଆପଣ୍ ଯେମିତି କହିଲେ। ପ୍ରଥମତଃ ମାଁ ସମଲେଶ୍ଵରୀଙ୍କ ଠାରେ ସେ ପୂଜା ହୁଏ ତ ନିହାତି ଭାବରେ ମୁଁ ମାଁ ସମଲେଶ୍ଵରୀଙ୍କ ମନ୍ଦିର ବି ଦେଖିନି ତ ନିହାତି ହାବରେ ସେଠିକୁ ବି ମୁଁ ଯିବାକୁ ବହୁତ୍ ଇଚ୍ଛା ପ୍ରକାଶ୍ କରିଚି ଆଉ ନିହାତି ସମୟସ୍ ସୁଯୋଗ୍ ପାଇଲେ ମୁଁ ଯିବି ମା ସମଲେଶ୍ଵରୀଙ୍କ ଦର୍ଶନ ସହିତ ସେ ପୀଠର ମହିମା ଆଉ ପଶ୍ଚିମ୍ ଓଡି଼ଶାର ସମ୍ବଲ୍ପୁର୍ ସେଇ ଜାଗା। ସବୁ କିଛି ମୋର ଦେଖିବାର୍ ବି ଅଛି ମୁଁ ନିହାତି ଯିବି ଆଉ ଆପଣ ଏବେ ଯେମ୍ତିକି ମନେ ପକେଇଦେଲେ କି? ଆପଣ ଭିଡିଓ ଦେଖୁଥିଲେ ଆଉ ହଠାତ୍ ନୂଆ ଖାଇ ବିଷୟରେ ମନେ ପଡିଗଲା ତ ସେଥିପାଇଁ ମୁଁ ଆପଣଙ୍କଠୁ ଶୁଣିକି ବି ମୋର ବହୁତ ବର୍ତ୍ତମାନ ଖୁସି ଲାଗୁଛି ହଁ ବହୁତ ଶୀଘ୍ର ଶୀଘ୍ର ନୂଆ ଖାଇ ଆସୁ। ମୁଁ ମୋ ଏମିତି କି ଦରକାର ପଡିଲେ ଆପଣଙ୍କୁ ବି କହିପାରେ ତ ମିଶିକି ଆମେ ନିହାତି ଯିବା ନୁଆ ଖାଇ ମନେଇିବା ପାଇଁ।
ଆଜ୍ଞା ଆଜ୍ଞା ଆମେ ନୂଆଖାଇଟା ଆମେ ଛୋଟ ବେଳୁ ନା ଆମେ ପଢି ପଢିକି ଆସିଛୁ ନୂଆଖାଇ ପାଠ ଟା ଆମର ଥାଏ ସାହିତ୍ ସାହିତ୍ୟ ବହିରେ ଥାଏ ଏ ତିନି କ୍ଲାସ ରେ ଥାଏ ଚତୁର୍ଥରେ ଥାଏ ଆମେ ସବୁ କ୍ଲାସଟା ଆମେ ଏଇ ବିଷୟରେ ଜାଣି ଜାଣି ଆମେ ଛୋଟ ବେଳୁ ହିଁ ଏଇଗୁଡାକ ବିଷୟରେ ଆମେ ଜାଣି ଜାଣିିକି ଆସୁଛୁ ଆମକୁ କ୍ଲାସ ରେ ପଢାନ୍ତି ଟିଚର ଗୁଡାକ ସବୁ ପଢାନ୍ତି ସାର୍ ମ୍ୟାଡାମ ଗୁଡାକ ଏଇ ବିଷୟରେ ନୂଆଖାଇ ବିଷୟରେ ତ ଆମେ ଯଦି କିଛି ସେଇଗୁଡା ବିଷୟରେ ଯଦି ଜାଣିନଥାଉ ଆଉ ଯଦି ନୂଆ ଖାଇ ଯଦି ପଳେଇ ଆସୁଛେ କହିଲେ ଆମେ ପଢିଛୁ ନା ସେ ବିଷୟରେ ଆମେ ଆଗରୁ ଯେହେତୁ ପଢିଥିବୁ ତ ଆମେ ଜାଣିପାରିବା ଯେ ହଁ ନୂଆ ଖାଇରେ ଆମକୁ କିଛି ଗୁରୁଜନ ମାନଙ୍କୁ ମୁଣ୍ଡିଆ ମାରିବାର ଅଛି। ନୂଆଖାଇରେ ଗୁରୁ ଜନ୍ ମାନଙ୍କୁ କିଛି ଆମେ କଟୁ କଥା କହିବାର ନାହିଁ। ଗୁରୁଜନ ମାନ ଆମକୁ ଖୁସିରେ ଡ୍ରେସ ଦେବେ ଏମିତି ହିଁ କିଛି ଥାଏ। ଆହୁରି ଛୋଟ ଟାଇମିଂ ରେ ତ ଆମର କିଛି ଖାଲି ପାଇବାର ଲାଳସ ହିଁ ଥାଏ ଆମେ କିଛି ପାଇବା ଆଶାରେ ହିଁ ଆମେ କିଛି କାର୍ଯ୍ୟ କରିଥାଉ ଆପଣ ବି ବୋଧେ କରିଥିବେ ଏଇ କାମଟା।
ନିହାତି ନିହାତି।
ହ ଆମେ ସେମାନଙ୍କଠୁ କିଛି ପଇସା ପାଇବୁ କହିକି ଆମେ ଯାଇକି ସେମାନଙ୍କୁ ମୁଣ୍ଡିଆ ମାରିବା ଏମିତ୍ ଏମିତି ନାଇଁ ଯେ ଆମେ ସେମାନଙ୍କୁ ଗୋଟେ ଆଶୀର୍ବାଦ ନେବା ପାଇଁ କି ଆମେ ତାଙ୍କର ପାଦ ଛୁଉଁଛି ଏମିତି ନୁହେଁ ଏବେ ଆମେ ବହୁତ ବଡ ଯଦି ହେଇ ଯାଇଥିବା କଲେ ଆମେ କିଛି ଜାଣିପାରୁଛେ ନାଇଁ ଆମକୁ ଆଶୀର୍ବାଦ ନେବାର ଅଛି ହେଲେ ସେଇ ସମୟରେ ତ ଆମକୁ ଖାଲି କିଛି ଲାଳସା ହିଁ ଥାଏ ଯେ ଆମେ ପାଦ ଛୁଇଁଲେ ଡ୍ରେସ୍ ପାଇବା କି ଆମେ ଆ କିଛି ପଇସା ଦେବେ ଏମିତି କିଛି ଥାଏ। ଯାହା ବି ହଉ ବହୁତ ବହୁତ ବଢିଆ ଥିଲା ଛୋଟ ସମୟର କଥା ଆଉ ନୂଆଖାଇ ବହୁତ ଭଲ ହିଁ ଥିଲା।
ଆଜ୍ଞା ତ ଆପଣଙ୍କଠୁ ବି ନୂଆ ଖାଇ ବିଷୟରେ ଏତେ ସବୁ ଜାଣିକି ବହୁତ ଖୁସି ଲାଗିଲା କଥା ହେଇକି ବି ବହୁତ ବଢିଆ ଲାଗିଲା।
ମତେ ବି ବହୁତ ଭଲ ଲାଗିଲା ମ୍ୟାଡାମ ଧନ୍ୟବାଦ।
ଧନ୍ୟବାଦ।